ଜୟ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ।
ଆଉ ଆପଣ ଏ ବର୍ଷ ଦିହଜାରେ ପ ପଚିଶି ମସିହାରେ ସବୁ କୁଆଡେ କଣ ଯାଇଥିଲେ ବଣଭୋଜି କରିବା। କାଇଁ କୁଆଡେ ବୁଲାବୁଲି କରିବାପାଇଁ ଯାଇଥିଲେ ସେ ବିଷୟରେ ଟିକେ କହିବେକି ମତେ?
ଆମେ ଦୁଇ ହଜାର ପଚିଶିରେ ତ କୁଆଡେ କିଛି କରିନୁ କିନ୍ତୁ। ଆମେ ଯିବ ମୁଁ ଫାଷ୍ଟେ ଯାଇଥିଲି ଜଗ ମାନେ ପ୍ର ପ୍ରଥମ ଥରକ କରି ଯାଇଥିଲି ଜଗତେଶ୍ୱର ଧାମ ଆଉ। ଉଁ ତା ବରାଙ୍ଗ ସମସ୍ତେ ଯାଇ ଥିଲୁ ସାଙ୍ଗ ପିଲା ପିଲାମାନଙ୍କ ସହିତ ଯାଇଥିଲୁ ବୁଲାବୁଲି କରିକି। ଏମ୍ ଖାଇ ପିଇକି ସମସ୍ତେ ଆସିଲୁ ଘରୁକୁ। ତାପରେ। ହୁଁ ମୁଁ ମାର୍ଚ୍ଚମାସ ଏକ ତାରିଖ ଦିନ ଯାଇଥିଲି ଯୋଉ ପିକ୍ ନିକ ମାନେ ବୁଲିବା ପାଇଁ ନୟାଗଡ ନୟାଗଡରେ ଆମ୍
ର ରାମ ମନ୍ଦିର ଦେଖିଲେ?
ହଁ ଫତେହଗଡର ରାମ ମନ୍ଦିର ଯାଇଥିଲୁ। ପାହାଡ କଟା ହେଇକି ସବୁ ରାସ୍ତା ହେଇଛି। ଯୋଉ ମାନେ ଗାଡିରେ ଓପୁରୁକୁ ଗଲୁ।
ଆଉ ନୀଳ ମାଧବ ଆମର ଅଷ୍ଟମ ଦେବୀ ଠାକୁର ଦେଖିଲେ?
ହଁ ହଁ ବୈଷ୍ଣବ ଦେବୀ ସେମତି ପାହାଡ କଟା ହେଇକିରି। ଉଁ ମାନେ ସବୁ ରା ଯାଇଛି ବୈଷ୍ଣମ ଦେବୀ ଫାଷ୍ଟ ଚାଲି ଚାଲି ଗଲୁ ପୁଣି ଭୈରବ ବାବାଙ୍କ। ଠିକି ଗଲୁ। ଆମେ ମୁଁ ଯାଇଥିଲି। ଆମ ଘର ପାଖରେ ଭାଇ ଭାଉଜ ତାଙ୍କ ପୁଅ ଝିଅ। ଏମତି ସବୁ ସାଙ୍ଗ ହେଇକି ସବୁ ଯାଇଥିଲୁ ତାଙ୍କ ସହିତ।
ଅହ ଆଉ ଆପଣ ମଧ୍ୟାହ୍ନ ଭୋଜନ କୋଉଠି ଖାଇଲେ?
ଆମ ମଧ୍ୟାହ୍ନ ଭୋଜନ ସିଏ ସକ୍ ଆମେ ଫାଷ୍ଟ ଯାଇଥିଲୁ ମାନେ ଚାଟା ରାତିରେ ଯାଇକି ସେଠି ପହଞ୍ଚିଲୁ କୋଉଠି ନା ଯୋଉ ଲଡୁ ବାବାରେ। ଲଡୁ ବାବାରେ ପହଞ୍ଚି ଆମେ ଚାରିଟା ରାତି ରେ ଆମ ସ୍ନାନ ଭାନ ସବୁ ସାରିକି
ଆଜ୍ଞା।
ତାପରେ ଆମେ ଗଲୁ ଠାକୁର ଦର୍ଶନ କରିବା ପାଇଁ
ହଁ।
ଫାଷ୍ଟ ବାବାଙ୍କ ଦର୍ଶନ କଲୁ ତାପରେ ସେଠି ଖାଇବା ପିଇବା ବ୍ୟବସ୍ଥା ହେଇଥିଲା ତ ଆମେ ସମସ୍ତେ ଖିଆପିଆ କରି ପୁଣି ସାତଟା ସାଢେ ସାତଟରେ ବାହାରି ହେଲୁ କୋଉଠି ଯୋଉ ବୈଷ୍ଣବ ଦେବୀ ବୈଷ୍ ନବଦେବୀରେ ସମସ୍ତେ ଯାଇ ପହଞ୍ଚିଲୁ ପୁଣି ଠାକୁର ଦର୍ଶନ କରିକି ପାହାଡ଼ ଚଡ଼ିଲା ବେଳେ ବହୁତ କଷ୍ଟ ହେଇଥିଲା ତ ଟିକେ ଆମେ ଫାଷ୍ଟ ଟାଇମ ଯା ଆମେ ମାନ ପ୍ରଥମେ ଯାଇଥିଲୁ ତ ଆମେ ସେ ଚଢିବା ମୁସ୍କିଲ ଚଢିବା ଆମକୁ ଟିକେ କଷ୍ଟକର ଲାଗିଲା କିନ୍ତୁ ଆମେ ସମସ୍ତେ ଗଲୁ ଠା କୁରଙ୍କ ଦର୍ଶନ କଲୁ ବହୁତ ଭଲ ଲାଗିଲା।
ର ସେ ଆଶୀର୍ବାଦ ହେଲେ ପଙ୍ଗୁ ବି ଲଙ୍ଗା ହେଇଥା ଗିରି
ଆଜ୍ଞା ମାଙ୍କ ଦର୍ଶନ କଲୁ ତାପରେ ବାବାଙ୍କ ଦର୍ଶନ କଲୁ।
ହଁ।
ଦର୍ଶନ କରି ଭୋଗରାଗ କରି ସମସ୍ତେ ବୁଲାବୁଲି କରିକି ତାପରେ ଆସିଲୁ। ତାପରେ ଗଲୁ ଫତେହଗଡ ଫତେହଗଡ ରାମ ମନ୍ଦିରରେ ଯାଇ ପହଞ୍ଚିଲୁ ତାପରେ ସେଇଠି ସବୁ ପ୍ରବଳ ଭିଡ ବହୁତ ଲୋକ ବି ଆସିଥିଲେ ସମସ୍ତେ ଭୋଜି ଭାତ କରୁଥିଲେ।
ହଁ।
ଭୋକ ପ୍ରବଳ କଲା ଦହିବରା ଆମ ଓଡିଆ ମଲ ଆଉ ଓଡିଆ ଲୋକଙ୍କର ଖାଦ୍ୟ।
ଆଜ୍ଞା।
ପଖାଳ ପରେ ଦହିବରା ତ ସେଟାକୁ ଫାଷ୍ଟ ଖାଇଲୁ ତାପରେ ଆଜ୍ଞା ତାପରେ ମନସ୍ ଶାନ୍ତି କରିକି ତାପରେ ସମସ୍ ତେ ଗାଡିରେ ବସିଲୁ ଉପରକୁ ମାନେ ରାମ ମନ୍ଦିର ପାଖକୁ ଗଲୁ।
ଫତେଗଡ଼ ରାମ ମନ୍ଦିରରେ ସେଦିନ କେତେ ଶ୍ରଦ୍ଧାଳୁ ଭକ୍ତ ଆସିଥିଲେ?
ବହୁତ ବହୁତ ଆସିଥିଲେ ହଜାର ଉପରେ।
ହଁ ଆ ଠାକୁରଙ୍କ ଦର୍ଶନ ଆପଣ କରି ପାରିଲେ?
ହଁ ଆମେ ସମସ୍ତେ ଦର୍ଶନ କରିଛୁ ଭଲସେ। ତାପରେ ବୁଲାବୁଲି କଲୁ ସେଠି ଠାକୁରଙ୍କ ପାଖରେ ବସିଲୁ। ତାପରେ ମନ୍ଦିର ବନ୍ଦ ଥିଲା ତ ଆମେ ହଁ ଟିକେ ଡେରି ହେଲା ଖୋଲିବା ପାଇଁ। ତ ଆମେ ସେଇଠି ବସିଲୁ ଠାକୁର ତାପରେ ମନ୍ଦିର ଖୋଲା ହେଲା ଆମେ ଠାକୁରଙ୍କ ଦର୍ଶନ କରିକି ଭୋଗରାଗ କଲୁ ତାପରେ ଆସିଲୁ ଭୋଜିଭା ତ ଖାଇଲୁ ସମସ୍ତେ
ଆଜ୍ଞା ବହୁତ ଠାକୁଙ୍କର ଡୋରି ଲାଗିଲା ବୋଲି ଆପଣ ଭଲ ଭାଗରେ ବଣଭୋଜି କରି ଠାକୁରଙ୍କୁ ଦର୍ଶନ କରିକି ଆସିଲେ। ବହୁତ ସୁନ୍ଦର କଥା ଆ ମୁଁ ବି ଆମର ଗ୍ରାମବାସୀ ମାନେ ଆ ମୁଁ ବି ଆମ ଗ୍ରାମବାସୀ ତରଫରୁ ଆମର ଗୋଟେ ଯାତ୍ରୀବାହୀ ବସ୍ କରିଥିଲୁ ଆଉ ପ୍ରାୟ ଆମର ଗ୍ରାମର ଲୋକ ତିରିଶ ଚାଳିଶ ଜଣ ଆମେ ଏଇ ବସରେ ଯାଇକିଥିଲୁ ଆ ଆମର ଭଗବତୀ ବାଣପୁର ଭଗବତୀ ଚିଲିକା ମା କାଳି ଯାଇ ଠାକୁରଙ୍କୁ ଦର୍ଶନ କଲୁ କାଳି ଯାଇ ପାଖରେ ଯାଇ ପହଞ୍ଚିଲୁ ସେଠି ଆମର ଡଙ୍ଗାରେ କାଳିଯାଇ ମନ୍ଦିରକୁ ଯାଇ ଲୁ ବାଟରେ ଡଙ୍ଗାରେ ଗଲାବେଳେ ବୋହୁତୁ ହଂସରାଳି ପ ଖି ସବୁ ଉଡିକି ଆମ ସାଙ୍ଗରେ ଯାଉଥାନ୍ତି ବୋହୁତୁ ମନରଞ୍ଜନର ଦୃଶ୍ୟ ଅ ତା ପରେ କାଳିଜାଇ ପାଖରେ ଯାଇ ଠାକୁରଙ୍କ ପାଖରେ ପହଞ୍ଚିଲୁ। ସେଠି ଗୋଟିଏ ପାହାଡ ଭିତରେ ଆଉ ଆମର ମା କାଳି ଯାଇ ସେଠି ଆବିର୍ଭାବ ହେଇ ବୋହୁତୁ ଆଲୋକମୟ ଦୃଶ୍ୟ ଦେଖିକି ଠାକୁରଙ୍କୁ ବୋହୁତ ଭଲ ଲାଗିଲା ସେଠି ଆମେ ଭୋ-ଭୋଜି କ
ଆଜ୍ଞା ଆ ସବୁ କେତେ ଜଣ ଯାଇଥିଲେ?
ଆମେ ତିରିଶ ରୁ ଚାଳିଶ ଜଣ ଭିତରେ ଯାଇଥିଲୁ। ଏଣୁ ବହୁତ ଆନ-ଆନନ୍ଦ ଉଲ୍ଲାସରେ ଏଁ ଦର୍ଶନ କଲୁ ମା କାଳିଯାଇ।
କରିକି ଭୋଜି ଭାତ କରି ଘରକୁ ଫେରିଲେ ଆଉ।
ମା କାଲି ଯାଇ ପିଠରେ ବୋହୁତ ଶ୍ରଦ୍ଧାଳୁ ହେଇଥିଲେ ତାପରେ ଗ
ଆଜ୍ଞା।
ଏଁ ଏଁ ତାପ ରେ ଏଁ ମା ସେ କାଲି ଯାଇ ମନ୍ଦିର ଗଲୁ ଆଁ ହ ଆଉ ଏମିତି ତ ବୁଲାବୁଲି କରିକି ଆସିଲୁ ଆମର ସେଠି ଜଣେ ଖୁଡି ହଜିଗଲେ ତାଙ୍କ ପାଇଁ ତାଙ୍କୁ ଆମେ ବୋହୁତ ଖୋଜା ଖୋଜି ପରେ ଯାହା ହୋଉ ଠାକୁରଙ୍କ ଦୟାରୁ ସେ ତାକୁ ମିଳିଗଲା।
ହୁଁ।
ଯାହା ହୋଉ ବ ଏ ବର୍ଷଟି ଠାକୁର ମାଙ୍କ କୃପାରୁ ବୋହୁତୁ ଭଲରେ ବୁଲାବୁଲି କରିକି ଆସିଲୁ। ବାଟରେ ଆସିଲା ବେଳେ ରାତି ନାଇଁ ଏବେ ଆମେ ବାହାରିଚୁ ଏଇ ରବିବାର ଦିନ ଆମର ଜଗନ୍ନାଥ ଧାମ ପୁରୁକି ଯିବା ପାଇଁ ଆମେ ଆମେ ନିଷ୍ପତି ନେଇଚୁ।
ଆଜ୍ଞା।
ହୋ ଆ ଗୋଟିଏ ଗାଡି କରିଚୁ ସେ ଗାଡି ଯେ ଗା ଏଇ ଭିତରେ ଆମେ ପୁରି ଯିବା ପାଇଁ ମନସ୍ଥ କରିଚୁ। ଜଗନ୍ନାଥଙ୍କ ଡୋରି ଲାଗିଲେ ଯିବୁ ପୁରି ଏ ଦେଖାଯାଉ। ଜଗାର ଡୋରି ଲାଗୁଚି କୋଉ ଦିନ।
ଆଜ୍ଞା। ମୋର ତ ଡୋରି ଟୋଟାଲ ମୋର ତ ଡୋରି ବିଲକୁଲ ବି ଲାଗୁନି ମଇ।
ନାଇଁ ଜଗନ୍ନାଥଙ୍କୁ ସ୍ମରଣ କଲେ। ନିଶ୍ଚିନ୍ତ ଲାଗିବ ମୋ ଭରସା ରଖନ୍ତୁ ତା ଓପରେ।
ନା ଆଜ୍ଞା ସିଏ କେ ତାଙ୍କ ତାଙ୍କର କେତେ ଲୀଳା ସିଏ ଯେବେ ଡୋରି ଲଗେଇବେ ସେବେ ଯିବୁ ଆଉ।
ବୋ ମନରେ ଭକ୍ତି ସହ ଭକ୍ତି ସହ ଡାକିଲେ ବଣଭୋଜି କରିଆ ପାଇଁ ଆମର ଏଠି ଗୋଟେ ଦାନାଗିରି ପାହାଡ ଅଛି। ଦାନାଗିରି ପାହାଡରେ ଆମର ସାଙ୍ଗସାଥି ମାନେ ଦଶମ ଶ୍ରେଣୀର ସାଙ୍ଗସାଥି ମାନେ ଆମେ ବଣଭୋଜି ଆମ ପାହାଡ ଉପରେ କରିଥିଲୁ, ଜାନାଗିରି ପାହାଡ, ଜାନଗିରି ପାହାଡରେ ବହୁତୁ ସୁନ୍ଦର ଆଉ ଦୃଶ୍ୟ ସବୁ ଅଛି ସେଠି ମୋର ବୁଦ୍ଧ ଦେବଙ୍କର ତି ମାନ ସବୁ ଅଛି, ସେଠି ଆମେ ବହୁତୁ ବାହାରୁ ଲୋକ ଲୋକମାନେ ଆସିକି ସେଠି ମଣଭୋଜି କରିଥାନ୍ତି ବୋହୁ ଆନନ୍ଦମୟ ଜାଗା, ଶାନ୍ତି ଲାଗେ, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ।
ଓହୋ, ଆଉ ଆପଣଙ୍କ ଗାଁ କୋଉଠି?
ଆଉ ଆପଣଙ୍କ ଗ୍ରାମରେ ପାହାଡ ପର୍ବତ ସବୁ ଅଛି?
ଆମ ଗାଁ ରେ ପାହାଡ ପର୍ବତ ନାହିଁ।
ନାହିଁ, ଆଉ ଆପଣଙ୍କ ଗ୍ରାମରେ ନଦୀ, ନାଳ?
ପୋଖରୀ ଅଛି ଆଉ।
ଆଜ୍ଞା, ଆଜ୍ଞା, ଆଉ ଆପଣଙ୍କ ଗାଁ ରେ ଗମନାଗମନ ପାଇଁ ରାସ୍ତାଘାଟ ସବୁ ସରକାରଙ୍କ ତରଫରୁ ଅ ବନ୍ଦବସ୍ତ କରାଯାଇଚି।
ହଁ, ମାନେ ଅଧା, ରାସ୍ତା, ଭଙ୍ଗା ଅଧା ରାସ୍ତା ଭଙ୍ଗା ଭଙ୍ଗି ଅଛି ଆଉ ଅଧା ରାସ୍ତା ଭଲ ଅଛି ଆଉ।
ଯଦି କିଛି ସାହାଯ୍ୟ ମିଳିଲେ ନିହା ତି ଗ୍ରାମର ରାସ୍ତାକୁ ଅ ସୁଦୁରୀକରଣ କରାଯିବ। ତେଣୁ ଆପଣ ସରକାରଙ୍କ ପାଖେରେ ଗୋଟିଏ ଦରଖାସ୍ତ ଲେଖନ୍ତୁ।
ଆଜ୍ଞା।
ଆଉ ଆପଣ ତ ପରିବାରରେ ସବୁ ଭଲରେ ଅଛନ୍ତି ଦେହ ପା ସବୁ ଠିକ୍
ହଁ ସେମିତି ଆଉ ଭଲରେ ଅଛନ୍ତି ଆଉ।
ଆଉ ଆପଣଙ୍କର ପରିବାରରେ ସବୁ କେତେ ଜଣ ସଦସ୍ୟ ଅଛନ୍ତି?
ଆମେ ତିନି ଜଣ ମୋ ବାବା, ମୁଁ, ଆଉ ମୋ ବୋଉ।
ଆଜ୍ଞା ଆପଣଙ୍କର ଛୋଟ ପରିବାର ସୁଖୀ ପରିବାର ଏଣୁ ଭଗବାନଙ୍କ ପାଖରେ ମୁଁ ଏ ତିକି ପ୍ରାର୍ଥନା କରୁଚି ଆପଣଙ୍କ ପରିବାରକୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ।
ଧନ୍ୟବାଦ
କଣ ଏଇ ବର୍ଷ ଦୁଇ ହଜାରେ ଛବିଶି ମସିହାରେ କୁଆଡେ ନିଷ୍ପତି ନେଇ ଛନ୍ତି
ମୋର ଘଟଗାଁ ତାରିଣୀ ଯିବାକୁ ବହୁତ୍ ଇ ଇଚ୍ଛା ହଉଚି, ଯେବେ ମାଆଙ୍କ ଡୋରି ଯେବେ ଲାଗିବ ସେବେ ଯିବି ଆଉ।
ହଁ ଯାଆନ୍ତୁ ବୁଲିିବାଲିକି ଠା ମାଆଙ୍କୁ ଦର୍ଶନ କରିକି ଆସନ୍ତୁ। କେନ୍ଦୁଝର ଶା ଶାଳ ବଣରେ ମା ଆବିର୍ଭାବ। ଆ ମା ଙ୍କ ମନ୍ଦିର ବହୁତୁ ଆକର୍ଷମୟ। ହଁ ମୁଁ ତ ଯାଇଥିଲି ଆଜକୁ ଦଶ ବର୍ଷ ତଳେ ଯାଇଥିଲି। କି ଆଉ ମାଆଙ୍କ ଡୋରି ଲାଗି ନାହିଁ କି। କୁ ଯାଇପାରି ନାହିଁ କେନ୍ଦୁଝର ମା ଘଟଗାଁ ମନ୍ଦିର।
ମୁଁ ବି ସେମିତି ଦଶ ଦଶ, ବାର ବର୍ଷ ହେଇଗଲାଣି ଯାଇଥିଲି। ଆଉ ଯାଇନି ଡୋରି ଲାଗିନି ଯେବେ ଲାଗିବ ଯିବୁ ଆଉ।
ଆଜ୍ଞା ଆଉ ଆପଣଙ୍କର ଆମର ଚଣ୍ଡିଖୋଲ ପାଖରେ ଗୋଟେ ମହାବିନାୟକ ମନ୍ଦିର ଅଛି। ସେଠିକି ଆପଣ ଦର୍ଶନ କରିଚନ୍ତି?
ହଁ ମୁଁ ସେଠିକି ଯାଇଚି ବନ ଦୁର୍ଗାକୁ ବି ଯାଇଚି ମୁଁ ସମସ୍ତେ ସାଙ୍ଗ ପିଲା ମାନ ଘର ଲୋକଙ୍କ ସହିତ ବି ଆମେ ଯାଇଚୁ।
ବିନାୟକ ରେ ଆମର ଠାକୁର ଆବିର୍ଭାବ ହେଇଛନ୍ତି ସିଏ ବହୁତ ପ୍ରତ୍ୟକ୍ଷ ଠାକୁର। ଡାକିଲେ ଜବାବ ଦେବେ। ତେଣୁ ଆପଣ ଯାହା ମନସ୍କାମନା କରି ଡାକିବେ ନିଶ୍ଚୟ ପୂରଣ କରିବେ।
ଆଜ୍ଞା। ଆଜ୍ଞା ହଉ ଭାଇ। କ ଫୋନ କରିଥିବାରୁ ଧନ୍ୟବାଦ ଆଉ ମୁଁ। କେବେ ଆ ପୁଣି ଫୋନ କରିବି ଆଉ। ଆଜ୍ଞା ଜୟ ଜଗନ୍ନାଥ। ଓହୋ ଏ ଗୋଟେ ଟେନ୍